ହଁ।
ଅଁ। କଣ କରୁଛ?
ଏଇ ରୋଷେଇ।
ଆଜି କଣ ସରିନି।
ହଁ ସଇଲାଣି ଖାଲି ଭଜା ଭାଜୁଛି ଭେଣ୍ଡି ଭଜା। ଆଉ ରୋଷେଇ ସବୁ ସରିଲାଣି। ତମର?
ହଁ ରୋଷେଇ ବାସ ସାରିଲି। ଆଜି ନନଭେଜ ଅ ଘର ଧୁଆଧଇ କରିକି ଆସିକି ଏଇନା ବସିଚି ଆଉ।
ଅ ଅଁ ହ ଖାଇସାଇଲଣି?
ନା ଖାଇନି ସଖାଳୁ ପଖାଳ ଖାଇଥିଲି ଆଉ ଏଇନା କିଛି ଖାଇନି। ଆଜି କଁ ରୋଷେ ଏଇଚି?
ଆଜି ଭାତ, ଡାଲି, ଭଜା ଆଉ ଚିକେନ୍।
ଅଁ ହଁ।
ଆଓ।
ଖାଳୁ କଁ ଖାଇଚ?
ସଖାଳୁ ସେକ୍ ପିଥିଲେ କିଛି ଖାଇନି ତମେ ପଖାଳ?
ହଁ ପଖାଳ। ପଖାଳ ଖାଇ ଥିଲୁ ଆଉ ଏମିତି ବସିଚୁ ରୋଷେଇ ସାରିଲା ମୁଁ ଲି ଦେଖିଆ ଟିକେ କଥା ହେଇପଡ଼ିବା କଁ କରୁଚନ୍ତି।
ହଁ ଏଇଠି ବସିଚି ଆଉ ରୋଷେଇ କରିକି। ଆଉ କୁଆଡେ କୁଆଡେ କୁଆଡେ ଯିବାର ପ୍ଲାନିଂ ଫ୍ଲାନିଂ ଅଛି ନା କଣ?
ନା ମ ଏ ଘରେ ବସିଚି କୁଆଡେ ପ୍ଲାନିଂ ଅଛି। ଯାଇ ଯାଇକା ଘରକୁ ଟିକେ ଆଉ କୁଆଡେ।
ତମ ଗାଁକୁ ଯିବ?
ହଁ ଯାଇ ଯାଇ ସେଇଠିକି ଟିକେ ଆଉ ଘରେ ଟିକେ ଦେହ ଖରାପ ସମସ୍ତଙ୍କର। ଇଚ୍ଛା ହଉଚି ଟିକେ ଯିବାକୁ ଦେଖିଆ ଆଉ।
ହଁ ହଁ ଯା ଦେଖି ଦେଇକି ଆସିବ।
ଚା କଁ କରିବା ଟିକେ ଆଉ।
ଆଉ ତମ ଦେହ ପା ଭଲ ଅଛି?
ହଁ ମୋର ଭଲ ଅଛି ଆଜି ଟିକେ ନାଗୁ ଗ୍ୟାସ ହେଇଯାଇଚି ଟିକେ। କାଟୁଚି ଏମିତି ଆଉ ପାଗକୁ ନେଇକି ପରିବେଶ ନେଇକି ଆଉ।
ଆ ତମ ଗାଁ ରେ ସବୁଠୁ ଭଲ ପର୍ବ କଣ ହୁଏଁ?
ଆମ ଗାଁ ରେ ତ ସବୁ ଉଏ। ଆମ ଗାଁରେ ବାର ମାସରେ ପୁରା ତେର ପର୍ବ ସବୁ ହୁଏ କିନ୍ତୁ ଗାଁର ମୁ ଖ୍ୟ ପର୍ବ ରାମନବମୀ ସବୁଠୁ ଧୁମ୍ ଧାମ୍ ରେ ପାଳନ ହୁଏ ହଁ ରାମଙ୍କ ଜନ୍ମ ରାମନବମୀ। ସବୁଠୁ ଆଉ। ଆଉ ଗଣେଶ ପୂଜା ସେଟା ବି ସେମିତି ବହୁତୁ ଧୁମ୍ ଧାମ୍ ରେ ଉଏ ଗାଁରେ ତ ସ ସବୁ ପର୍ବପର୍ବାଣି ଉଏ। ରଜ ଠୁ ଆରମ୍ଭ କରିକି ଏଠୁ ଷ୍ଟାଟେ ହେଇଗଲା ରଜ ଏବେ ସରିଲା। ଏ ଚିତଉ ଅମାବାସ୍ୟା ଯୋଉ ଶିବ ମନ୍ଦିର ଅଛି ଯେ ଶ୍ରାବଣ ମାସରେ ଯୋଉ ବୋଲ ବମ୍ ପାଞ୍ଚ ପାଳି ଜାଙ୍କ ପୁରା ଧୁମ୍ ଧାମ୍ ରେ ସେଠିି ଭୋଜି ଭାତ ଏଇକି ପୁରା ଧୁମ୍ ଧାମ୍ ରେ ଆଉ ତାପରେ ଖୁଦୁରୁକୁଣୀ, ଗଣେଶ ପୂଜା। ଆଉ ନାଗଚତୁର୍ଥୀ, କୁମାର ପୂର୍ଣ୍ଣିମା, ଲକ୍ଷ୍ମୀ ପୂଜା, ଦୁର୍ଗା ପୂଜା। ସବୁ ଓଉଚି ଗାଁ ରେ ଅଳ୍ପ ଭୋଉତୁ ସବୁ ଚାଲିଚି।
ରାମନବମୀ କଣ କଣ ହୁଏ?
ରାମନବମୀ କି ତ ଗାଁକୁ ସବୁ ଝିଅ ଯେତେ ବାହାରେ ଅଛନ୍ତି ଝିଅ, ବୋହୂ ସବୁ ଆସ ଅନ୍ତି ସମସ୍ତେ ଗାଁରେ ଯେ ଯେତେ ଯିଏ ଚାକିରି ବାକିରି ସବୁ ଆସନ୍ତି ଗାଁ ରେ ରାମଙ୍କର ଅଭିଷେକ ହୁଏ। ଦିନ ବେଳେ ପୂଜା ହୁଏ, ହୋମ ହୁଏ। ତାପରେ ଥା ଭୋଜି ଭାତ ହୁଏ ସନ୍ଧ୍ୟା ଆଳୁ। ଉଁ ପୁରା ଗଉଡ ବାଡି, ସାନ୍ତାଳ ନାଚ। ଛୋଟ ଛୋଟ କୁନି କୁନି ପିଲାମାନଙ୍କୁ ସବୁ ରାମ, ଲକ୍ଷ୍ମଣ, ସୀତା, ଆନୁମାନ କରିକି ସଜାଯାଏ ପ୍ର ଗ୍ରହଣ ବୁଲେ। ମାନେ ଗାଁ ରେ ଆତାଶ ବାଜୀ ଏଇକି ବୁଲାନ୍ତି ପ୍ରଶାସନ ଠାକୁର ସମସ୍ତଙ୍କ ଦୁଆରେ ଯୋ ଟି ମୁର୍ଜ ପଡିବ ଠାକୁରଙ୍କୁ ବନ୍ ଗାଦେଇବେ ତାପରେ ବାରଟା ସୁଦ୍ଧା ଠାକୁର ଆସି ଫୁଣି ମନ୍ଦିରରେ ରହିବେ। ଏଁ ତାପରେ ସେଠୁ ଗାଁ ରେ ଯାତ୍ରା ଷ୍ଟାଟ। ମୀନା ବଜାର ପଢେ ଦୋକାନ ବଜାର ପଢେ ଯାତ୍ରା ବଡ ବଡ ପାର୍ଟି ସବୁ ଆସିକି ପଡେ ଯେମତି ଶିବାନୀ ଯଜ୍ଞସେନୀ ବଡ ବଡ ପାଟି ସବୁ ତିନ ଦିନ ଧରିକି ନାଚ ହୁଏ ଠାକୁର ପୂଜା ହୁଅନ୍ତି। ନାଇଁ ପୁରା ଧୁମଧାମ ରେ ଗାଁ ପୁରା ଫୁଲ ଫୁଲ ଆଉ। ଶିବ ମନ୍ଦିର ପ୍ରାଙ୍ଗଣ ରେ ପୁରା ଗାଁ ପୁରା ଫୁଲଫୁଲ। ପୁରା ସେ ତିନଦିନି କେମିତି କଟିଯାଏ ଜଣା ପଡେନି ଆଉ।
ହଉଛି ଭାତ ନାଚ ଗୀତରେ ପୁରା ମଜା ମସ୍ତି ହେଇଯାଏ ଆଉ। ଆସିବାକୁ ଇଚ୍ଛା ହୁଏନି ଆଉ ସେ ଗୋଟେ ବଢିଆ ମା ହେଲା ଆଉ ଯେତେବେଳେ ସମସ୍ତେ ଏକାଠି ଯାଆନ୍ତି ଝିଅ ନାଇ ସବୁ ଘରେ ଯେତେ ସବୁ ବାହାରିଥି ସମସ୍ତେ ସେତେବେଳେ ଘରେ ଅଲଗା ପ୍ରକାର ଖୁସି ନା। କା ନଖା ପୁରା ଆମ ଗାଁ ରେ ହୁଏ ଅଷ୍ଟପହରି ସେ ସମସ୍ ଏକାଠି ହୁଅନ୍ତି। ମାନେ ଭଲସେ ହୁଏ ଆମ ଘର ପାଖରେ ହୁଏ ମୋ ଦାଦା କଳସ ବୁଡାନ୍ତି ମାନେ ଏତେ ମଜା ହୁଏ। ସେ ଏବେ ଆଉ ହଉନି ବନ୍ଦ ବାନ୍ଦ ହେଇଗଲାଣି ବାହାରକୁ ପିଲା ଚାକିରି କରିବାକୁ ପଲେଇ ଚନ୍ତି ଆଉ ବୁଝାବୁଝି କେହି କରିୁନାହାନ୍ତି ଆଉ ଏଜଡେ ଲୋକମାନେ ଆଉ ରିକ୍ସ ନୋଉନାହାନ୍ତି। କରୁନାହାନ୍ତି କିନ୍ତୁ ବାର ବର୍ଷ ପୁଡଲା ପରେ କେତେ ମାନେ ବଢିଆ ଲାଗେ। ଯେତେ ଯୋଠି ମୁଁ ଥିଲେ ଯୁଆଡେ ବି ଅଷ୍ଟପ୍ରହରୀ ଆସେ ବାହାରେ ଥିଲି ଯେତେବେଳେ ଆସେ ଯେତେବେଳେ ଗାଁରେ ବାହା ହେଇଥିଲି ବି ଅଷ୍ଟପ୍ରହରୀ ମୁଁ ଯିବି ଯାହା ହେଇଯାଉ। ଆଉ ହଉନି ତ ଅଷ୍ଟପ୍ରହରୀ ବନ୍ଦ ହେଇଗଲାଣି। ଆଉ କିଛି ଏମିତି କିଛି ଏତେ ଆଉ।
କିନ୍ତୁ ଆମ ଗାଁ ରେ ମାନେ ପ୍ରତି ସାହି ରେ ଗୋଟେ ଗୋଟେ ଅଷ୍ଟପରି ମାନେ ସମସ୍ତଙ୍କର କୀର୍ତନୀୟ ଦଳ। ପ୍ରତି ସାହି ରେ ବାରଟାଙ୍କ ସାହିରେ ବାର ଥର ହବ ଅଷ୍ଟପ୍ରହରୀ। ଯେ ଆମ ସାହିରେ କିନ୍ତୁ ଦିଥର ଆମ ସାହିରେ ଯେହେତୁ ଶିବ ମନ୍ଦିର ଜାଗରକୁ ଆମ ଶିବ ମନ୍ଦିରରେ ଅଷ୍ଟପ୍ରହରୀ ହୁଏ ଅଷ୍ଟପ୍ରହରା ଚାଲେ ଜାଗରକୁ ତ ଆମ ଗାଁ ମାନେ ଦେଖିଲା ଭଳିଆ ଶିବ ମନ୍ଦିର ପୁରା ଲାଇ ଟିଂରେ ସଜା ଯାଇଥାଏ ଭୋଜି ଭାତ ଦିନ ସାରା ଚାଲିଥାଏ ଅଷ୍ଟପହରୀ ଚାଲି ଏଇ ଶିବମନ୍ଦିର ସାମ୍ନାରେ। ରାତି ସାରା ଲୋକ ଦୀପ ଜାଳୁଥାନ୍ତି ସେଏ ଗୋଟେ ଅଲଗ ପ୍ରକାର ଦୋକାନ ବଜାର ପଡିଥାଏ ସେ ଗୋଟେ ଅଲଗ ପ୍ର ତାର ଚାଲେ। ଅଷ୍ଟପ୍ରହରୀ ବହୁତ ସୁନ୍ଦରେ ଆମ ଅଷ୍ଟପ୍ରହରୀ ଏବେ ଜଷ୍ଟ ଯାଇଛି ଏ ଦି ତିନି ମାସ ହେଲା। ଆଁ ପୁରା ସବୁ ଝିଅ ବୋଉ ସବୁ ଆସିିଯା ଝିଅ ବୋଉ ସବୁ ଗାଁ ସାରା ପୁରା ଠାକୁରଙ୍କ ଭିତରେ ନାଚି କୁଦି। ବୋଝିଭାତ ତିନ ଦିନଆଙ୍କ ଘରେ ରୋଷେଇ ନାଇଁ ସେଠି ସବୁ ରୋଷେଇ। ସକାଳୁ ଉପବା ତରକାରୀ ତାପରେ ଅରୁଆନ ଡାଲମା। ଆଉ ଖଟା ଫଟା ପାସ ଫାସ ରାତିରେ ପୁଣି ଯିଏ ରୁଟି ଖାଇବା କଥା ରୁ ଟି ଖାଇବେ ନହେଲେ ନାଇ ଅରୁଆନ ଡାଲମା ଖେଚେଡି ଫେଚେଡି। ପିଠା ପଣା ସିଏ ଗୋଟେ ଇଏ ଲାଷ୍ଟ ଦିନ ଠାକୁରଙ୍କ ପାଖରେ ଗୋଟେ ଲାଗେ ଚରୁ ପିଠା ଗୋଟେ ମୁଗ ଫୁଗ ପଡିକି ଗୁଡ ଫୁଡ ଗୁଆ ଘିଅରେ ଖାଲି ସେଟା ହୁଏ ଆ ସିଏ ଅଲଗା ପ୍ରକାର ମଜା ଗୋଟେ ଆଉ।
ହୁଁ ବଢିଆ ହେଲା ଆଉ। ଏତେ ଇଏ ହୁଏ ତମେ କେମିତି କେଜାଣି ଛାଡିକି ରହୁଛ ମୁଁ ତ ଜମା ଆସି ନ୍ତିନ।
ନାଇଁ ରହିହଉନି ଗାଁ ଛାଡ଼ିକିନା ସବୁବେଳେ ମନେ ପଡ଼ୁଛି ସମସ୍ତେ ହି ମନେ ପକୋଉଛନ୍ତି।
ହଁ।
ସାଙ୍ଗ ସାଥି ବୁଲାଚଲା ଆମର ଗୋଟେ ଗ୍ରୁପ ଥିଲା ଆମ ଛୁଆ ସବୁ ବୁଲି ଯାଆନ୍ତି। କାଲି ସବୁ ତ ଛୁଆ ବୁଲି ଯାଇଛନ୍ତି ଗୋଟେ ମଣ୍ଡପରେ ଆମେ ବସୁ ସେ ମଣ୍ଡପରେ ଏମିତି ଲାଇନ ହେଇକି ବସ ସବୁ ଫଟୋ ଛାଡିଛନ୍ତି କିନ୍ତୁ ମତେ ଛାଡିକି ଆଉ ସମସ୍ତେ ଅଛନ୍ତି ଆଉ। ସେତେବେଳେ ମନ ଯାହା ହୁଏ ଆଉ।
ହଁ ବଢିଆ ନା ଆଉ ସାଙ୍ଗ ଠାରୁ ଖୁସି ଆଉ କଣ ମିଳିବ? ସେ ପୁରା ଅଲଗା ପ୍ରକାର ଖୁସି।
ଗାଁ ର ଏକତା ପୁରା ଅଛି ସବୁ ଠିକ୍। ଗଣେଶ ପୂଜାରେ ତ ଆହୁରି ବଢିଆ ହୋଉଛି ସେ ତାଙ୍କେ ପୁରା ଆ ମାନେ ଯେତେ ଛୁଆ ସବୁ ଟେନ୍ଥେ ଏଁନ ଡେଇଁବେ ସେମାନେ ତାଙ୍କର ଗୋଟେ କ୍ଲବ ବନେଇବେ ତାଙ୍କ କ୍ଲବର ନାଁ ସେଇ ସେନ୍ ହିଁ ତାଙ୍କ ପିଲା ପୁଅ ପିଲା ସବୁ ଗୋଟେ କ୍ଲବ ବନେଇକି ଠାକୁର ତିଆରି ଏବେ ଡିଜେ ଆସିବ ଭୋଜି ଭାତ ହଁ ତାପରେ ନାଚପାଟି ପକାନ୍ତି ମିନା ବଜାର ପଡ଼େ। ଗାଁ ସାରା ପୁରା ଲାଇଟିଂ ମାନେ କଉଁଠି ଟିକେ ଟେଣ୍ଡ ଫାଙ୍କା ନାହିଁ ଆତାରେ ଲାଇଟିଂ ଟେଣ୍ଡ ପୂରାବର୍ତ୍ତୀ ଆଉ ସେ ଗୋଟେ ଅଲଗା ପ୍ରକାର ଆଉ ସବୁ ଝିଅ ଛୁଆ ଯିବେ କ୍ଳବକୁ। ପୂଜା ହବ ଆ ହଁ ପୁଷ୍ପାଞ୍ଜଳି ଦିଆହବ ଭୋଜି ଭାତ ହବ ସେ ଗୁଟେ ଅଲଗା ଆଉ।
ଆଉ ରଥଯାତ୍ରା ହୁଏ ନା ଆମ ଗାଁରେ ରଥଯାତ୍ରା ହୁଏ।
ହଁ ହଁ ହଁ ହୁଏ ରଥଯାତ୍ରା ଆମ ଗାଁରେ ବି ଅଛନ୍ତି ଠାକୁର ରଥଯାତ୍ରା ହୁଏ ତମ ଗାଁରେ କେମତି ହୁଏ?
ଆମ ଗାଁରେ କିନ୍ତୁ ଟିକେ ଭଲସେ ହୁଏ ଆଉ ପୁରା ଆମର ବହୁତୁକ ଦିନରୁ ମୋ ଜେଜେ ବାପାଙ୍କ ଅମଳରଳୁ ରଥଯାତ୍ରା ହିଁ ରଥଯାତ୍ରା ପୁରା ଭଲସ ଟିକେ ପ୍ରସିଦ୍ଧ ମାନେ ଭୋଜି ଭାତ ଆ ଆ ଲୋକ ବାକ ଯିଏ ଥିବେ ମାନେ ଭଲ ସେ ଦେ ଯେମନ୍ତି ଡିଜେ ଫିଜେ ବଜାନ୍ତିନି ମାନେ ଠାକୁରଙ୍କର ସବୁ ବାଜା କୀର୍ତ୍ତନ ଏଇ ସବୁ ବଜେଇକି ରଥଯାତ୍ରା ହଁ ଟିକେ ଭଲ ହୁଏ ଏ ବର୍ଷ କଣ ଠାକୁରଙ୍କର ବାଇଶ ବାହାଚ ମାନେ ଟିକେ ଭଲ ମନ୍ଦିର ବନଉଚନ୍ତି। ଠାକୁର ଥିଲେ ଭଲ ମନ୍ଦିର ଏବେ ଆଉ ଟିକେ ମାନେ ଭଲ ସେ ତାଙ୍କ ପାଖରେ ଆଉ ଗୋଟେ ଲାଗି ଆଁ ଜଗନ୍ନାଥ ମନ୍ଦିର ପୁଣି ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର ଲକ୍ଷ୍ମୀଙ୍କ ମନ୍ଦିର ତିଆରି ହଉଛି। ଏ ଫୁଣି
ଓହୋ।
ବାହୁଡା଼ ହୁଏ ଆଠ ଦିନି ଆମର ଭୋଜିି ଭାତ ଆଜି ଇଏ ଦବ କାଲି ସିଏ ଦବ ନାଇ ଏମିତି ପୁରା ଆଠ ଦିନ ଯାକ ବଢ଼ିଆସେ କଟିଯାଏ ଜଣା ପଡେନି। ରଥଯାତ୍ରାରେ ଆମ ସାହିପଟେ ଆଗୁରୁ ଠାକୁର ରହୁଥିଲେ। ଏ ଏପଟକୁ ଆସୁଛନ୍ତି ସେପଟେ ଘର ଭାଙ୍ଗିଗଲା। ଏପଟେ ଗୁଣ୍ଡିଚା ମାଙ୍କ ଘର ଏବେ ଏପଟେ ନୂଆ କରିଚନ୍ତି। ଆଗୁରୁ ଆମରି ଘର ପାଖରେ ଠାକୁର ରୁହନ୍ତି। ମୋ ଜେଜେମା ଡେଲି ପୋଡପିଠା କରିକି ଦବ। ମୋର ମନେ ଅଛି ସେ ମାନେ ସେ ଗୋ କେମିତି ଭୋଗ ଲାଗିବ ଆମେ ସେ ପୋଡପିଠା ଖାଇବୁ। ସେ ଏତେ ଟେଷ୍ଟ ମାନେ ଖାଲି ସେ ସେନ୍ତି ଇଏରେ କିନା ଏ ଗୁଡ଼ ପକେଇକି କରିଥିବ ମାନେ ସିଏ ଟେଷ୍ଟ ମାନେ କହିପାରିବିନି ଏତେ। ଏତେ ଟେଷ୍ଟ ମାନେ ଆଉ ଏ ସେ ଜିନିଷ ଆଉ କଣ ଅଛି ଖାଲି ମାନେ ବେଶୀ ମିଠା ହେଇ ନଥିବ ଖାଲି ଖେଚଡ଼ି ଆଉ ଇଏ ଦେବେ ଡେଲି। ଆଉ ଖେଚୁଡ଼ି ପାସ୍ ଯଉଁ ଶାଗୁଆନୀ ପତ୍ର ନା ସେ ପତ୍ରରେ ଆମେ ଖାଉ। ମାନେ ସେଇ ଟିକେ ଟିକେ ପାଇବା ପାଇଁ ପୁରା ପାଗଳ ସ୍କୁଲୁରୁ ଆସିବ ନଥିବ ପୁରା ଘର ବହୁତ ରଖିଦେଇଥିବ ଜାଣିିକି। ଆଜ୍ଞା ସିଏ ଟିକେ ଟିକେ ଭୋଗ ଏତେ ଟେଷ୍ଟ ଏବେ ତା ଖା ଦଉଚନ୍ତି ଭୋଜି ଡେଲି ଭୋଜି ଦଉଚନ୍ତି। ଏ ଅରୁଆନ୍ନ ଡଲମା ଖଟା ଡେଲି ରୋଷେଇ ହଉଛି ଯିଏ ଯୋଉଦିନ ଦେଲା ଗାଁ ଲୋକ। ଆଗୁରୁ କିନ୍ତୁ ଖେଚେଡି ଆଉ ଉଁ ଇ ଦିଅନ୍ତି ମନେ ପଡ଼େ ରଥଯାତ୍ରା ଆସିଲେ ମାନେ ସେଇ କଥା ବହୁତ ମନେ ପଡ଼େ। ଆଗେ ଯେମିତି ହଉଥିଲା ଏବେ ଆଉ ସେ କାହିଁ କିଛି ନାହିଁ ଆଉ ଚେଞ୍ଜ ହେଇଗଲାଣି। ତାଉ ଠାକୁରଙ୍କୁ ଟିକେ ଦର୍ଶନ କରି ଯିବାକୁ ଶାଶୁଘରୁ ଆଉ ଯାଇହବ କି। ଏଇ ଯାହା ନେମିତି ସେ ଟିକେ କେତେବେଳେ କେମତି ଗଲେ ଯାଇଁକି ବାହୁଡାକୁ ଗୁଣ୍ଡିଚାକୁ ଗଲେ ଟିକେ ଯାଇକି ଦର୍ଶନ କରି ହଉଛି ଆଉ।
ହୁଁ।
ଦେଖିବ ତମେ ଏଇଥର ଦେଖିବ କେମିତି ହବ ରଥଯାତ୍ରା ଆଉ। ତମେ ତ ରହିବ ରହିଲେ ଦେଖିବ ଭଲ ସେେ ହବ।
ହଁ।
ଆଉ ତମେ ହ ତମ ଗାଁରେ ସବୁ ଯାଅ ସବୁ ପର୍ବକୁ ତମେ ଯାଅ।
ସବୁ ପର୍ବକୁ କାଇଁ ଯାଇହୁଏ ରଜକୁ ପଳେଇ ଆଇଥିଲି। ଏଠି ରଜ ଶୁଖା ଶୁଖା ପଳେଇଲା।
ହଁ ଆଉ ଏ ଏଠି କୁଆଡେ ବୁଲି ଚାଲି ଯାଇହବ କି ଶାଶୁଘର ମାନେ କାମ ଧନ୍ଦା କରିବ କୁଆଡେ ଯାଇହବନି।
ହଁ ମେନ୍ ତ ସାଙ୍ଗସାଥି ଆଉ। ସେଠି ସୁଖା ସୁୁଖା ଜଣା ପଡିଲାନି ରଜ କଉଦିନ ଗଲା।
ହଁ। ସାଙ୍ଗସାଥି ଘରେ ରୋଷେଇ କରି ସାଙ୍ଗେ ସାଥୀ ବୁଲି ବୁଲି ଆସିକି ଖାଇଦବୁ ପୁଣି ବୁଲୁ। ଆଉ କଣ ଦିନ ଜଣା ପଡେନି ରଜ ଭାଲୁ ଖୁଦୁରୁକୁୁଣି ଓସା କିଛି ଜଣା ପଡେନି ଦିନ କେତେବେଳେ ପଳଅ ଖୁଦୁରୁକୁୁଣି ପାଞ୍ଚ ଞ୍ଚପାଳି କବେ ମାନେ କେମିତି ପଳେଇବ ଜାଣି ହବନି ବେ ସେ ମାସଟାଙ୍କ କେତେ ମଜା ହସ ଖୁସି। ଯେତେବେଳେ ଆମର କଲେଜ ସଇଲ ମାନେ ଏତେ ଡେଲି ଡେଲି କଥାବାର୍ତ୍ତା ଡେଲି ଡେଲି ଭୋଜି ମାନେ କି ଜଣା ପଡେନି ପାନ୍ ଞ୍ଚ ପାଳିଆ ସରିଯାଏ ଏତେ ଶୀଘ୍ର ଆଇଲା ଏତେ ଶୀଘ୍ର ସରିଗଲା ମାନେ ବଢିଆ ଲାଗେ। ସମସ୍ତେ କହିବେ ଏଠି ଦଳେ ସେଠି ଦଳେ କଣ ଗପୁଛ ହଉ ହଉ।
ହଉ ହଉ।